ହ
ସେଲଭି-ଇ
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, ଜୟ ମା ସରଳା।
ଦି ହସ ଦିଦି କଁ କରୁଚନ୍ତି?
ମୁଁ ଏଇଠି ଟିକେ ବସିଚି ଖାଇବୁ କି ଖାଇବାକୁ ଯିବି ଏବେ ଆଉ। ଖାଇନି ହୁଁ ଆଉ ରୋଷେଇ ଆଜି ହେଇଛି ଭାତ, ଡାଲି, ପନିର ଆଳୁ ତର୍କାରୀ, ବଢି ଚୂୁରା।
ହଁ-ଅ।
ଆଉ ସାରଳା କେବେ ଯାଇଛନ୍ତି? ମା ସାରଳା କହିଥିଲି ହଁ। ଯାଇଚନ୍ତି, ଆପଣଙ୍କ ସେଇଠି ପାଖାପାଖି ହଁ। ବୋହୁତ କମ୍ ବାଟ ଆପଣଙ୍କ ଘରଠୁ, ନାଇଁ?
ମୁଁ ଆକ୍ଚୁଆଲି ଦିଦି ମୁଁ ରହୁଥିଲି ତିର୍ତୁଲ ରେ ନା ଜାଣିଥିବେ ତିର୍ତୁଲ ଜାଣିଥିବେ।
ହଁ ତୀର୍ତୋଲ ତ ପୁରା ପାଖ ମା ମା ମନ୍ଦିର ପାଖ ପୁରା।
ହଁ ମୁଁ ସେଇଠି ମୋ ଜନ୍ମ ଆକ୍ଚୁଆଲି ସିଆଡେ ତ ସିଆଡେ ରହୁଥିଲି ଗୋରେନାଥ, ସାରଳାଙ୍ଗ ପାଖୁ ସବୁବେଳେ ଯାଏ।
ଆଁ ବଢିଆ ଗୋରେଖନାଥ କେତେ ସୁନ୍ଦର। କାମ ସବୁ ହେଇଗଲାଣି ମଝିରେ ଯାଇଥିଲି। କାମ ଚାଲିଥିଲା ମନ୍ଦିର ଚାରିକର କେତେ ସୁନ୍ଦର ସୁନ୍ଦର।
କିନ୍ତୁ ଦିଦି ଏବେ ଗୋଟେ ଜାଣିଛନ୍ତି କଁ କରିଛନ୍ତି ସେମାନେ ଜାଣିଛନ୍ତି ମା ମା ମାଙ୍କ ମନ୍ଦିରରେ ମା ମାଙ୍କୁ ଦେଖିବାକୁ ଏବେ ମାନେ ଫାଷ୍ଟ ଟିକେଟ କରିଆ ପଡିବ।
ଆଚ୍ଛା ହଁ ସବୁଠି ତ ଭାଇ ବ୍ୟବସ୍ଥା ହଁ
ଏଇଟା କିନ୍ତୁ ଭୁଲ-ଉ ଭୋଉ କାହିଁକି ନା ଭୋଗ ଯେତେବେଳେ ଆମେ କିଣୁଛେ ହଁ ଆମେ ଭୋଗ କିଣିଲେ ବି ତା ପାଇଁ ଜି ଏସ୍ ଟି ଦବା ପାଇଁ ପଡୁଛି ଯେମିତି କି ମାନେ ମାଙ୍କ ଲାଗ୍ ଦି ଦହକ୍ଷିଣା ଦେବା ପାଇଁ ପଡୁଛି, ଭୋଗ କିଣିବ ତା ସହିତ ରସିଦ କାଟିବ।
ହଁ ହଁ ହଁ କଁ କରିବା ସେଟା ତା ଙ୍କର ସବୁ ଟ୍ରଷ୍ଟ ମନ୍ଦିର ବୁଝିପାରୁଚ? ପ୍ରଶାସନ ତାଙ୍କୁ ସବୁ-ଉ ତାଙ୍କର ସବୁ ଯାହା ନିୟମ କରିବେ ସେ ଟେ ସମସ୍ତେ ମାନିବାକୁ ବାଧ୍ୟ ତ ଆମେ ଯିବା ମାନେ ମାନିବାକୁ ବାଧ୍ୟ ଆଉ କଁ କରିବା।
ହଁ ନି ସେଇଟା-ଆ
ସେଠି ଭଲ ନନା ବି ବୋହୁତ ଭଲ ଆମ ନନା ଚିହ୍ନା ଅଛନ୍ତି କିଛି ନନା ବୋହୁତ ଭଲ। ପୂଜା ପାଠ ଆମର କରନ୍ତି ମୋ ଆମେ ଯେ କୌଣସି ଯେବେ ସମୟରେ ନ ଯାଇପାରୁ ଯେକୌଣସି କଥା ବୁଝୁ ମା ବିଷୟରେ ଫୋନ୍ କଲେ ବି ସେ କଥା ହୁଅନ୍ତି।
ହଁ।
ଭଲ। ନନେ କିଛି ନାଇଁ ମା କୁ ଭକ୍ତିରେ ଡାକ ନା ସେ ଶୁଣିବ ସବୁ ଶୁଣିବ।
ହଁ ସେଇଟା ତ ମା ମାଆଙ୍କୁ ଭକ୍ତି ରେ ଡାକିଲେ ସବୁ କିଛି ମିଳିବ ସେଇଟା ଠିକ କିନ୍ତୁ ମାନେ ମାଙ୍କୁ ନେଇକି ମାନେ ଗୋଟେ ମାନେ ଟ୍ରଷ୍ଟ କରିକି ମାନେ ତେ କରିବା କିନ୍ତୁ ଠିକ ନୁହଁ ନା ହଁ ବ୍ୟବସାୟ କରୁଛନ୍ତି, ଏଇଟା ଠିକ ନୁହଁ। ହୁଁ।
ଆଉ
ତାପରେ ତ ଆମ ବାବାଙ୍କ ମନ୍ଦିର ଗୋରଖନାଥ
ହେଁ।
ଗୋରେଖନାଥ କିନ୍ତୁ ମାନେ ଏସବୁ କିଛି ବି ନାହିଁ, ଆରାମ ସେ ବଢିଆ ଜାଗା ଟା କିନ୍ତୁ।
ଯିବ ଦର୍ଶନ କରିବ। ସେଠି ଗୋଟେ ଧୂନି ଜଳେ ଜଳେ ଦେଖିଛନ୍ତି ନା? ସବୁବେଳ ପାଇଁ ଜଳୁଛି। ଦିନ, ରାତି,
ହଁ, ମୁଁ ଆଉ ଏଇଟା ଜାଣିନି କେବେ। କି ଚେଷ୍ଟା କରିନି ଜାଣିବାକୁ। ମୁଁ ଆଜି ପ୍ରଥମେ ଶୁଣୁଚି।
ସେଇଟା ଅ ମ ସେଇଟା ସେଇଠି ସେ ଜଳୁଚି। ପୁରା ସେ କଳା ହେଇଯାଇଥିବ ଦେଖିବେ ସେ ଘର ଟା। ସବୁବେଳେ ପାଇଁ ସେ ଜଳୁଛି ସେଠି, ଗୋଟେ ଝିଟି ପିଟି ଅଛି। ଝିଟି ପିଟି କଥା ଜାଣିଛନ୍ତି ନା?
ନାଁ -ନାଁ।
ଗୋରଖନାଥ ମହାପ୍ରଭୁଙ୍କର ମାନେ ଯାହାକୁ ସାପ କାମୁଡିଥିବ ଆମ ଗାଁ ଗହଳିରେ ବିଶ୍ଵାସ ଅଛି, କି ଆମେ ଯଦି ଗୋରେ ନାଥ ଠାକୁରଙ୍କ ପାଖକୁ ନେଇକି ସେ ଲୋକକୁ ପହଞ୍ଚେଇବା ଯଦି ଝିଟି ପିଟି ସତ୍ ସତ୍ କହିଲା ତାହେଲେ ସେ ଲୋ ଲୋକ ନିହାତି ବଞ୍ଚିବ। କୌଣସି ପ୍ରକାର ସାପର ବିଷ ତାକୁ କିଛି ବି କରିପାରିବନି। ହେଟା ଠାକୁର ସେଟା ନିହାତି ହରଣ କରିଦେବେ। ହଁ, ଏଟା ଆମର ବିଶ୍ଵାସ। ହଁ, ବିଶ୍ୱାସ ମିଳଇ ହରି ତର୍କେ ବହୁତ ଦୂର।
ହଁ।
ଆମେ ଯଦି ବିଶ୍ୱାସ କରିବା ପଥର ନିହାତି କଥା କହିବ। ଆମେ ଯଦି କ ମାନିଲେ ଠାକୁର ନ ମାନିଲେ ପଥର। ଠିକ୍ କି ନାଇଁ? ଆମେ ଯଦି ମା ଶାରଳା କୁ ଗୋଟେ ପଥର ମୂର୍ତ୍ତି ଭାବିବା, ସେ ପଥର ମୂର୍ତ୍ତି। ଯଦି ଆମେ ଭାବିବା ସେ ସେ ମୋ ମା। ମୋର ଗୋଟେ କାଲି ଗୀତ ଏଡିଟ କରିକି ଆମର ଗୋଟେ ଗ୍ରୁପ ରେ ଆସିଥିଲା। ମା ସା ଶାରଳା ଲୋ ତୁ ମୋ ବୋଉ। ଆମେ ଯଦି ତାକୁ ସେଇ ବୋଉ ଛୋଟ ଜାଗା ଦବା ତାକୁ ସବୁ ଦୁଃଖ ଜଣେଇବା, ଯେମିତିକି ଆମ ବୋଉକୁ ଆମେ ସବୁ ଜଣଉଚେ ଜନ୍ମ କଲା ବୋଉକୁ। ସିଏ ବି ଶୁଣିବ, କାହିଁକି ଶୁଣିବନି। କିନ୍ତୁ ଏଇଆ ଅ ଗୋଟେ କଥା ଆମର ଯଦି କର୍ମ ଠିକ୍ ଥିବ, ତାପରେ ଆମର ଯୋଉଟା କର୍ମରେ ଭୋଗିବାର ଥିବ ଆମେ ନିହାତି ତି ଭୋଗିବ। ହୁଏ ତ ସେଇଟା ପାହାଡ଼ ପରିକା ଦୁଃଖକୁ ମା ଟେକା ଟିଏ କରିଦବ। ତା ମାନେ ନୁହେଁ ଯେ ବିଲୁ କୁ ସଂମ୍ପୁ ପୂର୍ଣ୍ଣ ଭାବରେ ନେଇଯିବ, କଣ ନେଇପାରିବ କି? କେବେ ବି ନେଇପାରିବନି। କାରଣ ଆମେ ସେଇଟା କର୍ମ କରିଚେ ପୂର୍ବ ଜନ୍ମରେ ଆମକୁ ଭୋଗିବାକୁ ପଡିବ।
ଯିଏ ଯେମିତି କର୍ମ କରିବ ସିଏ ସେମିତି ପାଇବ। କିନ୍ତୁ ପୂର୍ବ ଜନ୍ମ ନାଇଁ। ଦିଦି ପୂର୍ବ ଜନ୍ମ ନାଇଁ ଏବେ ଯୋଉ କର୍ମ କରୁଚ, ଏଇଠି ହିଁ ଭୋଗିକି ଯିବ।
ହଁ, ସେଇଟା। ଆମେ ଯାହା ଆଗେ ମୁଁ ସେଇଥିପାଇଁ ସମସ୍ତଙ୍କୁ ସବୁବେଳେ କୁହେ କି ଦେଖ ଭଉଣୀ ମାନେ ଭାଇ ମାନେ କି ଆମେ ଯାହା ଆଗରୁ କରିସାରିଚେ କରିସାରିଚେ ଆଜିଠୁ ଆମେ ନିଜ ସହିତ ଗୋଟେ ଶପଥ କରିବା ଦରକା ତାର କି, ମୁଁ ଆଜିଠୁ କିଛି ଚେଷ୍ଟା କରି ତା ମାନେ ନୁହେଁ ଯେ ମଣିଷ ମାତ୍ରେକେ ଭୁଲ। ରାଗ, ହିଂସ ତା ମନରେ ଆସିବ କିନ୍ତୁ ଆମେ ତାକୁ ନିହାତି ନିଜ ପାଖରେ କଣ୍ଟ୍ରୋଲ୍ କରି ଭଲ କଥା କହିବା ଭଲ ସମ୍ପର୍କ ସମସ୍ତଙ୍କ ସାଙ୍ଗରେ ରଖିବା। ଚୋରି ଡକାୟତ ହିଂସା ଏଇ ସବୁ କୁ ଛାଡିବା ତାର ନେଇଯିବା ସେ ମୋର ନେଇଗଲା ଖାଇଗଲା ଏସବୁ ଜିନିଷ ଛାଡିକି ଗୋଟେ ଭଲ ମଣିଷ ହବା, ଭଲ କର୍ମ କରିବା ତାକି କାଲି ବି ଆମ ଭଲରେ ରହିପାରିବା। କର୍ମ ନେଇକି ଫଳ।
ହଁ ହଁ।
କାହାଠାରୁ ଆମେ କଣ ନେଇକି ଆସିଛେ କଣ ନେଇକି ଯିବା ଯେମତିକି କି ମର୍ତ୍ତ୍ୟ ମଣ୍ଡଳେ ଦେହ ଧରି ଦେବତା ହେଲେ ବି ମରଇ ସେଇଭଳିଆ। ଜଗନ୍ନାଥ ନିଜେ ମାନେ ଆମ ସମ୍ପୂର୍ଣ୍ଣ ମାନେ ବିଶ୍ଵର କର୍ତ୍ତା ଯିଏ ଯିଏ ଆମ ସଂସାର ଚଳଉଛି
ହଁ।
ସେ ବି ଦିନେ ନବକଳେବ ର ହଉଛି କାରଣ ସିଏ ଆମ ମା ମାାନବ ମନଣୁଷ୍ୟ ମାନଙ୍କୁ ଏଇଆ ଜଣଉ
ଶିକ୍ଷା ଦଉଛନ୍ତି।
ଶିକ୍ଷା ଦଉଛନ୍ତି ଯେ ଆମ ଆମେ ମର୍ତ୍ତ୍ୟରେ ଆସିଛେ ଆମେ ବି ଦିନେ ଯିବା ପୁଣି ଆଉ ଥରେ ଜନ୍ମ ନବା କିନ୍ତୁ ପ୍ରଥମେ ଆମେ ଚେଷ୍ଟା କରିବା ଏମିତି ଭଲ କର୍ମ କରିବା ଆମ ଆତ୍ମା ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ କିନ୍ତୁ ଆତ୍ମାଟା ପରମାତ୍ମା ସାଙ୍ଗରେ ଲୀନ ହେଇଯାଉ। ମୋ ସ୍ଵାମୀ ସବୁବେଳେ କହିବେ ମୁଁ ସବୁବେଳେ କହିବି ମୁଁ ଆ ତମ ଭଳିଆ ଆ ଜୀବନ ସାଥି ପାଇଛି ଭଗବାନଙ୍କୁ ସବୁବେଳେ ଡାକୁଛି ଜନ୍ମ ଏଇ ଜନ୍ମ ନୁହଁ ସାତ ଜନ୍ମ କଣ ସତୁରୀ ଜନ୍ମ, ଶହେ ଜନ୍ମ ପାଇଁ ମୁଁ ତମ ଜୀବନସାଥି। ନା ନା ସେଟା ଭୁଲ କଥା ସେଇଟା କେବେ ଭଗବାନଙ୍କୁ ମାଗନି। ତମେ କୁହ କି ପ୍ରଭୁ ଆମେ ଯାହା କର୍ମ କରୁଛେ ଏଇଥିରେ ଭୋଗେଇଦେ ଆମ ଭଲ କର୍ମ ପରେ କମ ଭଲ ବୁଦ୍ଧି ଦେ ଯେମିତିକି ଆମ ଆତ୍ମାର ଆଉ ଜନ୍ମ ନହଉ।
ହଁ ହଁ।
ମୋ ଆତ୍ମାଟା ଯାଇ ପରମାତ୍ମାଙ୍କ ସାଙ୍ଗରେ ଲୀନ ହେଇଯାଉ ତାଙ୍କ ପାଦ ତଳେ ରହୁ।
ଆଛା ହଉ। ଆଉ ଦିଦି ଆପଣଙ୍କ ପୁଅ ଝିଅ?
ନାଇଁ ମୋର କିଛି ହେଇନି।
ଆଚ୍ଛା ହଁ। ଘରେ ସବୁ?
ଘରେ ସମସ୍ତେ ଭଲ ଅଛନ୍ତି ହଁ ଭଲ ଅଛନ୍ତି। ଆଉ ଭାଇ ନା ଅଛନ୍ତି ଭୁବନେଶ୍ୱର ଗୋଟେ କମ୍ପାନୀରେ ଅଛନ୍ତି ଜବ୍ କରନ୍ତି।
ଓହୋ ଭାଇନାଙ୍କ ଗୋଟେ ପୁଅ?
ନାଇଁ ନାଇଁ ତିନିଟା ପୁଅ ମୁଁ ମଝିଆ ମୋ ବଡ଼ ଦେଢଶୁର ଜଣେ ଆଉ ଦିଅର ଜଣେ ଦେଢଶହ
ଆଚ୍ଛା ଆଚ୍ଛା।
ଆର ଯାହା ଦିଶାଇନାହାନ୍ତି ମୁଁ ମଝିଆ ଆମର ବାହା ଘର ହେଇଛି ହଁ ହଁ। ଆଉ ଶଶୁର ଶାଶୁ ହଁ ହଁ ହ
ଭଲ ତ ସବୁ।
ସମସ୍ତେ ଭଲ ଅଛନ୍ତି। ଆଉ କଣ କରିବା ଏଇ ସୁଖ ଦୁଃଖରେ ସଂସାର। ଚାଲିଛି ଆଉ। ଆଉ କଣ କରିବା ମଣିଷ ଜୀବନ ଆଜି ଆସିଛି କାଲି ଯିବା।
ହୁଁ କେହି ରହିନାହିଁ ରହିବେ ନାଇଁ ଏ ଭବରଙ୍ଗ ଭୂମିି ତଳେ ସର୍ବେ ନିଜ ନିଜ ଅଭିନୟ ବାହୁଡିବା କାଳ ବଳେ। କିନ୍ତୁ ଯେତି ଦିନି ଆସିଚେ ହସ ଖୁସିରେ ବଞ୍ଚିବା ସମସ୍ ସବୁ ହସେଇବା ସମସ୍ତଙ୍କ ହୃଦୟରେ ବାସ କରିବା। ଯେବେ ବିି ଆମେ ଚାଲିଯିବା ସମସ୍ତେ କହିବେ ଗୋଟେ ପିଲା ଥିଲା ସମସ୍ତଙ୍କୁ ହସ ହସଉଥୁଲା କି ଦୁଃଖରେ ସାଥ ଦଉଥୁଲା।
ହଁ ଆଉ ଯଦି କହିଥିବେ ଏଁ ହେ ପିଲାଟେ ଥିଲା ଯାଇଚି ଆଉ ଅଲ ହେଇଚି। ହଁ ଏଟା ଭାରି ଦୁଷ୍ଟ ଭାରି ଖରାପ ପିଲାଟା ଥିଲା ଆମେ ସେଇଠି ସ୍ଵର୍ଗକୁ ନର୍ କ ସେଇଠି ମଣିଷଙ୍କ ତୁଣ୍ଡରେ ଥାଏ ନା କର୍ମ
କର୍ମ ହିଁ ଭଗବାନ।
କର୍ମ ହିଁ ଭଗବାନ।
ହଁ।
ଆଉ ପୁଅ ଝିଅ ସବୁ କଁ କରୁଚନ୍ତି ଏ ଭାଇନାଙ୍କର ବଡ଼ ଭାଇନାଙ୍କର?
ଏଇ ବଳିଆ କଥା ଆଉ।
ମୁଁ କହିଲି ବଡ଼ ଭାଇନାଙ୍କର ପୁଅ ଝିଅ ସବୁ କଁ କରୁଚନ୍ତି, ପଢ଼ୁଛନ୍ତି?
ଝିଅ ହଁ ଛୋଟ ଛୋଟ ଝିଅ ବଡ଼ ଝିଅ ଆମ ତୃତୀୟରେ ପଢୁଛନ୍ତି ସାନ ଝିଅଟା
ହଁ।
ପଢ଼ି ନାହାନ୍ତି ଓ ଟିକିଟିଏ ଟିକେ ଏଥର ପା ପଢ଼ାରେ କଣି ଯିବେ ଆଉ ସ୍କୁଲ ନାଁ ଲେଖା ହବ ଯିବେ।
ହୁଁ ହୁଁ ଯେ ହଁ ସେମାନଙ୍କ ପାଠ ପଢ଼ାରେ ବି ଟିକେ ଦିଦି ଧ୍ୟାନ ଦିଅନ୍ତୁ ସବୁ କଥା ବି ସେମାନଙ୍କୁ ବୁଝାନ୍ତୁ।
ହଁ ମୁଁ ତାଙ୍କୁ ସବୁ ବେଳେ ସବୁ କଥା ବୁଝାଏ ସନ୍ଧ୍ୟା ସମୟରେ ବସ୍ ସେ ତାଙ୍କ ପାଖରେ ଯାହା ବି ହେଲେ ମୋର ଯେତେ କାମ ଥାଉ ଗୋଟେ ଘଣ୍ଟା ମୁଁ ଜାଣେ ଛୋଟ ପିଲା ଗୋଟେ ମାଟି ମାଟିର ମୁ ମାନେ ଓଦା ମାଟି। ଆମେ ତାଙ୍କୁ ଚକଟିକି ଯେନ୍ତି ଆକୃତି ଦବା ସେ ସେଇ ଆକୃତିର ହେବେ। ଅ ସିଏ ତ କିଛି ଆଉ ବାହାର ଦୁନିଆ ବିଷୟରେ ଜାଣିନାହାନ୍ତି ନା ଆମେ ତାଙ୍କୁ ଯାହା ଜଣେଇବା ସିଏ ସେଟା ଜାଣିବେ।
ଏବେ ତାଅଁ ଶିଖିବା ଟାଇମ୍ ନା ଯାହା ଶିଖେଇବେ ସେଇଟାକୁ ସେମାନେ ଶିଖିବେ। ଆଉ ତାଙ୍କ ପତି ବି ଟିଏ ଧ୍ୟାନ ଦିଅନ୍ତୁ ଫ୍ୟାମିଲି ବି ହଁ ହଁ।
କିଆ ପିଆ ସରଲାଣିି?
ନାଇଁ ଖିଆ ହେଇନି ହବ ଆଉ ଦିଦି ଚିକେନ କରୁଚନ୍ତି ଟିଏ
ଆଚ୍ଛା ଆଚ୍ଛା ଭଲ ଆ ଆମୁକୁ ଟିକେ ଦବ?
ହଁ ହଁ କେବେ ଆସନ୍ତୁ ଏ ମୁଁ ଗ ସେପଟ ଲାଇନ ଦେବେ ଦିବି କହିବି ଆପଣଙ୍କୁ ଆଉ।
ହଉ ନା ମୁଁ ଆମିଷ ଖାଏନି ମୁଁ ନିରାମିଷ ଆଜି।
ଆଚ୍ଛା ଆଚ୍ଛା ଭଲ ଆପଣ ଖାଉନାହାତି।
ଆଚ୍ଛା। ଆମେ ତ ସାଧା ଖାଇବା ଲୋକ ତମେ ଆମିଷ ଖାଅ ଭଲରେ ରୁହ। ପ୍ରଭୁ ଜଗନ୍ନାଥ ମାସ୍
ହଉ ଦିଦି ଭଲରେ ରୁହନ୍ତୁ ପରିବାର ବି ଭଲରେ ରହୁ। ଭଗବାନ ଆଶୀର୍ବାଦ କରନ୍ତୁ ଏମତି ହଁ। ହଁ ହଁ ଆଜ୍ଞା ଦିଦି ଆଜ୍ଞା।
ହ